ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ, ଜୟ ଜଗନ୍ନାଥ।
ଭୟସ୍ କଟୁଛି ବାହାରକୁ ଯା,
ନାଇଁ ସୁୁଗା ଯାଉଛି କହ?
ହ୍ୟାଲୋ
ହଁ
କଣ କଣ କରୁଛୁ?
ହେ ଏଇଠି ବସିଛି ଚା ଫା ପିଇକିନି ଆଉ, ହଁ।
ବାହାରକୁ ଯାଉନୁ ଶୁଭା ଯାଉନି କିଛି।
ବାହାରେ ରେଡୁଅ ଶୁଭା ଯାଉଛି। ଚିଲଉ ହଁ କହ ଆଇଲି ଆଇଲି
ହଁ ହଁ ନାଇଁ ଏଠି ବଇଛୁ ଆଉ ଆମର ତ ଇଆଡେ ବର୍ଷା ଫର୍ଷା ହଉଛି ଆଉ କଣ କରିବୁ?
ହଁ ଆମରି ହଁ ହଁ ଚାହା ଆଇିକା ପିଇଥିଲୁ
ଖାଇସାରିଲୁଣି ଖାଇନୁ ଖାଇକି ତ ଏଇଠି ବଇଛୁ ରାତିରେ ରୋଷେଇ ହବ ଆଉ।
ହୁଁ କଣ ଆଇଟମ୍ ଆଜି?
ଅ ହ, ଆଉ ଦେହ ପା ଭଲ ଅଛି ହଁ, ଭଲରେ ଅଛୁ ଆଉ କଣ। ଅହଁ, ରାତିରେ ରୋଷେଇ କଣ ହବ?
ହଁ ରୁଟି ଚିକେନ ଫିକେନ କଣ ହବ ଆଉ। ରୁଟି ଚିକେନ ହେରିକା ହବ।
ଆଉ ହଁ ମ ରାତିରେ ରୋଷେଇ ହବ ଆଉ ରୁଟି ଫୁଟି ହବ।
ଉଁ, ଆଉ ସିଆଡେ ସବୁ କଣ ସବୁ ଚାଲିଛି? ଆଉ ଆପଣଙ୍କ?
ହଁ ହଁ, ଆମର ତ ଇଆଡେ ବର୍ଷା ହଉଛି ରୋ ରୋଷେଇ ବାସ ତ କରି ହଉନି ଗ୍ୟାସରେ ରୋଷେଇ କରିବାକୁ ପଡିବ। ଚୁଲି ତ ଲଗେଇ ହଉନି ଆଉ କଣ କରିବି।
ହଁ
ଆଉ କଣ? ହଁ ବର୍ଷା ଦିନ ନେଇକି ତ ଭାରି ହଇରାଣ ହବାକୁ ପଡୁଚି ପୋକ ମାଛି ତ ସବୁ ହଉଛନ୍ତି। ଆଉ କଣ କରିବାକୁ ପଡିବ ପୋକ, ମାଛି ସାପ ଜନ୍ତୁ ଜୁନ୍ତା ସବୁ ଆଉଛନ୍ତି ଭାରି ଘର ଭିତରକୁ।
ହଁ
ଆଉ କଣ କରିବାକୁ ପଡିବ।
ତାପାଇଁ ଓଷଧ ଫୋଷଧ ପକେଇବେ। ଆଉ ଫିନିଆଲ ଅଛି ପକେଇବେ, ବ୍ଲିଚିଙ୍ଗ ପାଉଡର ପକେଇବେ। ପୋକୋ ଆଜି କମ୍ ବର୍ଷା ଦିନ ମାତ୍ରେକେ ପୋକ ଜୋକତ ହେବେ ନା ତା ପାଇଁ ସାବଧାନ ରହିବା ଆଉ।
ହଁ ସବୁ ଭଲ ଆଉ।
ସରକାରୀ ସୁବିଧା ଆମକୁ କେତେ ପ୍ରକାରେ ମିଳୁଛି ଜାଣିଛନ୍ତି?
ହଁ ସେମତି ଆଉ।
ସରକାରୀ ଠୁ ସୁବିଧା ଆମର କେତେ ପ୍ରକାର ଆଜିକାଲି ମାନେ ଆଜିକାଲି ମାନେ ଲୋକଙ୍କୁ କେତେ ସାହାଯ୍ୟ ମିଳୁଛି। ସରକାର ତରଫରୁ ଆଗରୁ ଲୋକଙ୍କୁ ସାହାଯ୍ୟ ମିଳୁନଥିଲା। ଥିଲା ବୋଲି ମରି ଯାଉଛନ୍ତି ଏବେ ଟିକେନାକୁ କଣ ହେଲେ ଶହେ ଆଠେକୁ ଡାକିଲା ବେଳକୁ କଣ ହବ ଅ ଅତି ଶୀଘ୍ର ଗାଡି ଆସୁଛି ଭାରି ଆମ ଘର ପାଖକୁ।
ସାହାଯ୍ୟ ହୋଉଚି ଆମର ସେଇଟା। ମେଡ଼ିସିନ୍ ହେରିକା ଗୋଟେ ରୋଗରେ ପଡ଼ିଲେ ପାଞ୍ଚ ପଇସା ନଥିଲେ ମେଡ଼ିସିନ୍ ଆଣିବା
ଛୁଆମାନେ ଆଜିକାଲି ଦୁନିଆରେ ତ ପଢ଼ା ସବୁ ଜାଗାରେ ବ୍ୟସ୍ତ ରହୁଚି। ଛୁଆମାନଙ୍କୁ ପଢା ପଢ଼ିଲେ ହେଲେ କିଛି ମଣିଷ ହେଇଗଲେ କିଛି କରି ପାରିଏ କାମ ଧନ୍ଦା ଯାହା ହଉ ପୁଅର କିଛି ଚାକିର ତ ଛୋଟ ଚାକିରି ହଉନା କାହିଁ କରିପାରିବେ ନା ନାହିଁ?
ଉଁ
ଆ ନାଁ ଆଉ ସେ ବି ନିଜେ ବସିବାଟା ବି ଠିକ୍ ନୁହଁ। ଆମେ ବି ନିଜେ ନିଜେ ଗୋଟେ ଗୋଟେ କିଛି ସଂସ୍ଥା ଖୋଲିକି ଆମେ ନିଜେ ନିଜେ ବି କିଛି କରିପାରିବା। ଠିକ୍ ଅଛି? ଆଉ ହଁ ହୁଁ।
କେତେ ଉପକାର ହଉ ଚି ସରକାର ତରଫରୁ ଝୁଅ ପିଲାଙ୍କୁ କେତେ ଉପକାର ଦୋଉଚୁଁ କେତେ ସାହାଯ୍ୟ କରୁ ଚନ୍ତି ସବୁ ସାହାଯ୍ୟ କରିକିନି ମାନେ ସ୍କୁଲ୍ ତରଫରୁ ଯୋଉ ଝୁଅପିଲାଙ୍କୁ କେତେ ସାହାଯ୍ୟ କରୁଛି।
ଏମତି ଏଇଗରା ସବୁ
ତ ସେ ସାଇକଲ ମିଳୁ ଚି ତାପରେ ପ୍ୟାଣ୍ଟ ସାଟେ ପା ଖାଇବାକୁ ବହି ଖାତା ଏତେ କେତେ ଦି କେତେ ଜିନିଷ ମିଳୁଚି କେତେ ସାହାଯ୍ୟ ମିଳୁଚି ଆମେ ଯଦି ଛୁଆକୁ ଭଲ ଭାବରେ ନ ପଢ଼େଇବା
ଆଉ ଜଗନ୍ନାଥଙ୍କ ପାଖୁ ଯିବ ନା ନାଇଁ? ହଁ ଆମେ ତ ଯିବାର ଅଛି କାଲି ପରଦିନ ଆଡୁ ଯିବାର ଅ ଏ ମାମୁଁ ଘର ସେଇଠି ରହିବୁ ଠାକୁର ଦର୍ଶନ କରିବୁ ଆ ଥିବୁ ଆଉ ରଥଯାତ୍ରା ଯେକୌଣସି ଠାକୁରଙ୍କର ଏଡ଼େ ବଡ଼ ପର୍ବ। ଠାକୁରଙ୍କର ଜନ୍ମ ଦିନି ଦେଖି କଁ କରି ଯିବା ନାଁ ନାଁ। ଯାଇକି ଠାକୁରଙ୍କୁ ଦେଖା କରିକିରି ଦେଖିକି ଆସିବୁ ଆଉ। ଠାକୁରଙ୍କ ଡୋରି ଲାଗିଥିବ ଯଦି ଯିବୁ ଆଉ ହଁ।
ହ
ଆ କଁ ଆଉ ଅ ଏପଡ଼େ ଏପଡ଼ ବର୍ଷା ଫର୍ଷା ତ ସେମତି ହଉଚି ଏଠି। ହଇରାଣ ହୋଉଚନ୍ତି ସମସ୍ତେ ଆଉ ଆମେ କଣ ସମସ୍ତେ ହଇରାଣ ହୋଉଚନ୍ତି। ଆମେ ବେଲିଆ କଣ ଆମ ଭଳିଆ ଗରିବ ସମସ୍ତେ ହଇରାଣ ଅଛନ୍ତି। କହିଲେ ଆଉ କଁ ହ ଅଁ ହଁ ହଁ ପଢ଼ାପୁଢ଼ି ଚାଲିଚି ଆଉ। ମୁଁ ତ ଦଶମ ପାସ୍। କରିକି ଅଛି ମୋ ଦି ଭଉଣୀ ତ ପଢୁଚନ୍ତି ଆଉ। ହଁ ପ ପଢିବାଟା ନିହାତି ଦରକାର ମୋ ଦି ଭଉଣୀକି ତ ମୁଁ ପଢଉଚି। ମୁଁ ସିନା ଦଶମ ପାସ ହେଇକି ରହିଚି କଁ ତାଙ୍କ ମାନୁଙ୍କୁ ଦଶମ ପାସ କରିକି କଣ ରଖିମି ନା କଣ? ସିଏ ବି ପାଉଡିଆ ଦରକାରେ ତାଙ୍କ ପଛରେ ତ ଏବେ ଲାଗିଚି। ସିଏ ଯେମିତି ହେଲେ ପଢନ୍ତୁ ତାଙ୍କ ଜୀବନରେ ସିଏ ଆଗୁକୁ ଯାଆନ୍ତୁ ହୁଁ। ହଁ ମଣିଷ ଏବେକା ଝିଅ ତ କେତେ ଆଗକୁ ଯାଇକି କେତେ ସ୍ମାର୍ଟ ଅଛନ୍ତି। ଆଉ ଛୁଆ ମାନଙ୍କୁ ଘରେ ବନ୍ଦ କରିକି ରଖେଲେ କଣ ହବ ଛୁଆ ମାନେ ପଢନ୍ତୁ ଯେତେ ପଢିବୁ ତ ବାପା ମା ଅଛଛନ୍ତି ପଢିବା ନିହାତି ଦରକାର
ଆଜ୍ଞା
ଆମେ କିଛିଟ କିଛିଟା ପାଇଁ ଆଶା ରଖିଛନ୍ତି ନାଇଁ ଆମ ଛୁଆକୁ ପଢଉଛେ ଆମେ ବ ପଢିଲେ ବଡ ହେଲେ କିଛି ଇନ୍କମ କରିବା ଆମକୁ ଦଉ ଆଶା ଦଖନି ଆମ ବାପା ମାଙ୍କର କର୍ତ୍ତବ୍ୟ ସେମିତି କରିଚାଲିବା ଦରକାର ଛୁଆ ଯେମିତି ଚାହୁଁଛି ତୁ ସେମିତି ରହୁ କିନ୍ତୁ ଖରାପ ବାଟନ ଦୂରେଇ କି ରଖ ଛୁଆମାନଙ୍କୁ ଠିକ୍ ଅଛି ଆଉ ଏମିତି ନୁହଁ ଯେ ଛୁଆ କହିବେ ଆମକୁ ସରଗରୁ ଚାନ୍ଦ ଆଣି ତୋଳେଇଦିଅ ସେଇଟା ତ ଦେଇ ହବନି ନା ଆଉ ଛୁଆଙ୍କୁ ପାଖ ପାଠ ତ ସେ ତାଙ୍କ ଯତ୍ନ ନେବା ଯେମିତି ସେମିତି କର
ଆଜି ବର୍ଷ ହେ ଜିନି ଛୋଟ ଛୁଆ ତ ଯେତେବେ ତମ ଘରେ ଟିକେ ମାନେ ପାଣିରେ ମାନେ ଖାଦ୍ୟରେ ତାକୁ ଟିକେ ଯୋଜନ କରିବେ
ପାଠ ପଢିଛନ୍ତି ବୋଲି ଆମକୁ ପାଠ ପଢେଇ ପାରୁଛନ୍ତି ସେମିତି ଆଗକୁ ଏମାନଙ୍କୁ ପାଠ ପଢେଇକି ଯଦି ଏମାନେ ଚାହିବେ ଟିଚର ଲାଇନ୍ ଯଦି ଟିଚର ଗମେଣ୍ଟ ଯଦି ଗମେଣ୍ଟ ଚାକିରି କରିବ ଷାଠିଏରୁ ସତୁରୀ ହଜାର କମ୍ ଆସିବନି ଠିକ୍ ଅଛି। ଏମତି ପଢା ପଢି କଲେ ହିଁ ଠିକ୍। ପଢାପଢି କରିବେନି କିଛି କରିବେନି କଣ ଲାଭ? କିଛି ଲାଭ ନାହିଁ। ଛୁଆମାନେ ଆଜିକାଲି କହୁଛନ୍ତି ଆମେ ପଢା ଛାଡିକି କାମ କରିବୁ ଆମକୁ ପଇସା ଦରକାର। ସେଇଟା ଠିକ୍ ନୁହଁ କିନ୍ତୁ ଆଗକୁ ଗଲେ ବହୁତ ପସ୍ତେଇବେ
ହଉ ଆଉ ଆମେ ତ ଘରେ ବସିକି ଆମର ଏଠି ମାନେ ଚାଷ ବାସ ହଉଛି ସେଇ ତ ଦେଖାଶୁଣା କରୁଚୁ ଆଉ ଆଁ ସେଥିରୁ ବି ପଇସା ଦ ଦି ପଇସା କମେଇବାକୁ ପଡୁଛି କରିବୁ କଣ ଘରେ ତ ବସିଲେ କିଛି ହବନି ନା ଆଉ କୁଆଡୁ ନା କୁଆଡୁ ଇନ୍ କମ କଲେ ହିଁ ପଇସାଟା ଆମ କାମରେ ଲାଗିବ।
ମୁଁ ଆଜି
କିଏ ନେଇଯିବ? ଆମେ ଯଦି ମେହନତ କରି ସିଏ ଆମ ପଇସା ଆମ ପାଖକୁ ଆସିବ। ଠିକ୍ ଅଛି। ଆଉ ସେମିତି କଥା ଆଉ। ହଁ ହଁ।
ହଁ।
ଆଜ୍ଞା। ଆଜିକାଲି ଦେଖୁଥିବେ ବର୍ଷା ହଉଛି ଗୋରି ଗୋରୁଗାଈ କେମିତି ଚରି ପାରୁନାହାନ୍ତି। ସିଏ ବି ସେମିତି ଚଳିବାକୁ ଅସୁବିଧା। କେତେ କଉଠୁ ଆଣନ୍ତି ସେ ଗୋରୁଗାଈ ଘାସ ଟିକେ ଖାଇବେ ଟିକେ ବାହରକୁ ଗଲେ ବୁଲାବୁଲି କଲେ ଖାଇଲେ କୁଆଡେ଼ ଆସିଲେ। ଆଉ ଘରେ କେତେ ଚୋକଡ ପେଜତୋରାଣି ଦବ? ସବୁଠୁ ତାଙ୍କ ଭିଟାମନ୍ ଖାଇବା ହେଲା ଘାସ। ଆଉ ସେ ଚୋକଡ଼ ଆଉ ପେଜ ତୋରାଣି ସେ ଭିଟାମିନ୍ ଖାଇବେକି? ଯେତିକି ଘାସ ଖାଇ କ୍ଷୀର ଦେବେ ସେତିକି ଚୋକଡ ଆଉ ପେଜତୋରାଣି ଖାଇକିତ ଦେବନି ନା? ହଉ ବର୍ଷା ସକାଶେ ଯେ ଇଏ ତ କିଛି କୁଆଡେ ତ କରି ହଉନି। ତ କଣ କରିବି ଗାଈ ମାନେ ଅସୁବିଧା ମଣିଷ ମାନେ ଅସୁବିଧା। ମାଙ୍କଡ ଚଢେଇ ଜାତି ସବୁ ଅସୁବିଧା। ପଶୁ ପକ୍ଷୀ ସବୁ ଅସୁବିଧା ମୁଣିଷ ବି ଅସୁବିଧା।
କଅଁଳିବକି ବର୍ଷା ପଇଲାମାତ୍ରେ କ
ଆମେ ବି ଅସୁବିଧାରେ ରହିଛୁ ଆଉ। ହଁ ହଁ ହଁ ବାପା ଆସିକି ଗଲେଣି ପା ପ୍ରୋଜେକ୍ଟ ପୁଣି ଗଲେ। କାମ ଅଛି ତ ଆଉ ଗଲେ ଯାଛନ୍ତି ଆଉ। ହଁ ଆସିବେ ନଅଟା ଦଶଟା ବେଳକୁ ଆସିବେ ଆଉ।
ଆଜ୍ଞା
ହଁ ହଁ ମାଙ୍କ ଦେହ ଭଲ ଅଛି ବାପାଙ୍କ ଦେହ ଭଲ ଅଛି ସମ ଦେହବି ଭଲ ଅଛି। ଆଜ୍ଞା। ଆଜ୍ଞା। ହଁ ହଁ ଆରେ ଆଜିକାଲି ଦୁନିଆରେ ମାନେ ସମସ୍ତେ ଭଲ ରହିଲେ ଭଲ।
ସେ କହିବେ ଆମେ ଏକଲା ଭଲରେ ରହିବୁ ସେଟା ତ ଠିକ ନୁହଁ ନା। ଆଜିକାଲି ଦୁନିଆରେ ସମ ତ ଭଲରେ ରହିବାକୁ ଚେଷ୍ଟା କରୁ। ଲୋକ ଅଛନ୍ତି ପଇସା ହେଲେ ଗର୍ବ କରୁଛନ୍ତି। ମଣିଷ ମାନୁ ନାହାନ୍ତି। ସାନ ବଡ଼
ନାଇଁ ନାଇଁ ସେଇଟା ଭାବିବା ଖରାପ। ଗର୍ବ କାହିଁକ କରିବେ ଇନକମ କରିବୁ ଯିଏ କଷ୍ଟ କରିବ ସେ ପଇସା ପାଇବୁ ଆଉ। ତେରେ ମାନେ ଗର୍ବ କରିବାର କଣ ଅଛି? ମୁଁ କଷ୍ଟ କରି ମୁଁ କଷ୍ଟରେ ପଇସା ଅନକମ କରିବି। ଆଉ କଣ ଚୋରି କରିକି ଇଏ
ଆମେ ଯଦି ବଡସ ଆମେ ମାମା ନିଏ ତହେଲେ ଆମେ ବ ସେରେ ଆଗକୁ ଯାଇପାରନି। ଠିକ ଅଛି। ଯେମିତି ଆମ ଟିଚରଙ୍କ କଥା ନ ଶୁଣିବା ତାହେଲେ ଆଗକୁ ଭଲ ପାଠ ତ ପଢିପାରିବାନି। କେହି କିଛି କରିପରିବେନି। ଠିକ ଅଛି। ଆମେ ଯଦି କାହା କଥା ଶୁଣିବାନି। ଆମ ଇଚ୍ଛାରେ ଆମେ ଯାହା କରିବା ସେଇଟା ଠିକ ନୁହେଁ। ଆମେ ଚେଷ୍ଟା କରିବା ଆମେ ଯେମିତି ପାଞ୍ଚଟା ଲୋକ ଆମକୁ ଯାହାକହୁଛନ୍ତି। ସେଇଟା କରିବା ଦରକାର। ମାନେ ସେ ପାଞ୍ଚଟା ଲୋକ ଆମର ଭଲ ହିଁ ଚିନ୍ତା କରୁଥିବେ। ଆମର କେତେବେଳେ ଖରାପ ଚିନ୍ତା କରନ୍ତିନି ନା ବଡ ଲୋକ କେତେବେଳେ ଆମର ଖରାପ ଚିନ୍ତା କର ହ ଭଲ ଚିନ୍ତା ହିଁ କରନ୍ତି। ତେଣକି ବଡ଼ ଲୋକ ଯାହା କହୁଛନ୍ତି ସେଇ କାମରେ ହିଁ ମନଦଵ। ଆଉ ଆମେ କହିବା ନାହିଁ ସେମାନେ ଭୁଲ କହୁଛନ୍ତି ଇଏ କଛନ୍ତି ସେ ସେଇଟା ନୁହଁ। ଆଉ ଆମେ ବଡ ଲୋକଙ୍କ କଥାରେ ଯିବାଟା ନିହାତି ଦରକାର।
ଆଜ୍ଞା
ଠିକ ଅଛି